ଶୁଭ ସକାଳ।
ଶୁଭ ସକାଳ।
କଣ କରୁଛନ୍ତି ଆଜ୍ଞା?
ଏଇଠି ଶୋଇଛି ଆଉ।
ଘରେ ନା ଭୁବନେଶ୍ଵରରେ?
ଘରକୁ ଆଚି କାଲି।
ହଁ।
ଆଉ ତମେ କଣ କରୁଛ ଖାଇଲି ପଖାଳ ପଖାଳ ମାଛ ଆଉ ଭଜା।
ଆଜ୍ଞା।
ତମେ କଣ ଖାଇଚ?
ଆମେ ଖାଇଛୁ ବରା ତରକାରୀ।
ହୁଁ।
ହଁ
ଆଉ କଣ ସବୁ
ହଁ ହଁ ସବୁ ଭଲ ଆଉ ଆଜି କଣ କଥା ହବା?
କିଛି ସ୍କ୍ରିଟି ନାହିଁ।
ଆଜ୍ଞା।
ମାନେ ସ୍କ୍ରିପ୍ଟ କିଛି ନାହିଁ।
ରୁହ ନା ମ ସର୍ଚ୍ଚ କରୁଛି। ଆଜି ହଉଛି ଆମେ ଗଣେଶ ପୂଜା ତମ ଗାଁ ରେ ହୁଏ ନା?
ଆମର ଗଣେଶ ପୂଜା ହୁଏନି।
ତମ ଗାଁରେ କଣ ହୁଏ?
ଆମ ଗାଁରେ କାର୍ତ୍ତିକେଶ୍ଵର ପୂଜା ହୁଏ କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ମାସରେ ତ ଅଇଁଶହ ଫାଇଁଶହ ଛଡା ହୁଏ ଆମେ ଖାଉ।
ଆଉ ପଞ୍ଚୁକ ପାଞ୍ଚ ଦିନ ପୂଜା ହୁଏ ଆଉ। ଚଉଁରା ପାଖରେ ମୁରୁଜ ଫୁରୁଜ ପଡେ କଣ?
ହଁ ଗାଁରେ ପ୍ରସେସନ ହୁଏ କାର୍ତିକ ପୂଜା?
ପ୍ରସେସନ ହୁଏ ବାଜା ବାଣ ସବୁ ବାଜିବ ନାଚ ହେବ।
ହଁ ଆମ ଗାଁରେ ତ ସବୁ ହୁଏ ଖାଲି କାଳି ପୂଜା ଛାଡିକି ହବ ଆମର ଗାଁ ରେ ନିଜ ଗାଁରେ ଆମର ଗଣେଶ ପୂଜା ହୁବ। ତାପରେ ଦୁର୍ଗା ପୂଜା ତ ହୁଏ କୁମାର ପୁନେଇ ତ ହୁଏ। ଏଇ ସବୁ ଆଉ।
ଆଉ ଦୋଳ ପୂର୍ଣ୍ଣିମା ବିଷୟରେ କିଛି କୁହ ଦୋଳ ପୂର୍ଣ୍ଣିମା ବିଷୟରେ?
ଦୋଳ। ହଁ ଦୋଳ ହଉଛି ଦୋଳ ଆମ ଗାଁରେ ଗୋଟ ଦୋଳ ମେଲଣ ହୁଏ ଆମର ଦୋଳ ଯାତ୍ରା। ପୂନମ୍ ଆର ପୂର୍ଣ୍ଣମୀର ପୂର୍ବ ଦିନ ଆମ ଗାଁ ରେ ଦୋଳ ମେଲଣ ହୁଏ। ଏ ତାପରେ ସେଇ ଦିନ ଭୋରୁ ଆମ ଘରକୁ ଠାକୁର ଆସନ୍ତି ଖାଇବାକୁ ଭୋଗ ଏଇଟା ହଉଛି ରାଧାକୃଷ୍ଣଙ୍କ ପର୍ବ ଯେମିତି ଆମେ ଦେଖିବା ଦୋଳମେଳଣ ହଉଛି ଓଡିଶାର ଗୋଟେ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପର୍ବ ଆକୁ ଆମେ ଫାଲଗୁନ ମାସର ପୂର୍ଣ୍ଣିଆ ତିଥିରେ ପାଳନ କରୁ ଏହି ପର୍ବକୁ ଆମେ ଦୋଳ ଯାତ୍ରା କିମ୍ବା ଦୋଳ ପୂର୍ଣ୍ଣିମା ବୋଲି ମଧ୍ୟ କହୁ ଏହା ଭଗବାନ ଶ୍ରୀକୃଷ୍ଣ ଆଜ୍ଞା
ଦୋଳ ପୂର୍ଣ୍ଣିମା ବାସି ଦିନ ହୋଲି ପା
କଣ
ଦୋଳ ପୁନେଇ ବାସିଟି ହୋଲିଟି
ଆ ଦୋଳପୁନେଇ ହଁ ବାସି ହୋଲି ଆଜ୍ଞା ତାପରେ ଆମେ ଦେଖିବା ଯଦି ଆଜ୍ଞା
ରଥଯାତ୍ରା ହୁଏନି ତମ ଗାଁରେ
ଆମ ଗାଁ ରେ ରଥଯାତ୍ରା ହଁ ହୁଏ ଯେ ଅଳ୍ପ ହୁଏ ରଥଯାତ୍ରା ଆମେ ଛୋଟବେଳେ ରଥ ରଥ ତିଆରି କରିକି ଯାଉ ପଇସା ଆଦା କରୁ ପଇସା ଅଦା କରୁ ଫିଷ୍ଟଟି କରୁ ଖାଉ ଆଉ କଣ
ହ
ଆଜ୍ଞା
ଖାତା
ନାଇଁ ଆମର ସା ସାଧା ହୁଏ
ଅରୁଆ ଡାଲମା
ହଁ ତାପରେ ଦେଖିବା ଯଦି ଆମେ ରଥଯାତ୍ରା କହିବା ଗୋଟେ ରଥଯାତ୍ରା ଗୋଟେ ଓଡିଶାର ଗୋଟେ ସବୁଠୁ ବଡ ପର୍ବ ଏଥିରେ କଣ ହୁଏ ନା ଜଗନ୍ନାଥ ବଳଭଦ୍ର ଭଉଣୀ ସୁଭଦ୍ରା ନିଜ ରଥରେ ଗୁଞ୍ଚାମନ୍ଦିର ଜୟନ୍ତୀ
ହୁଁ
ସେ ଯୋଉ ଗୁଚନ୍ଦ ଚାହାନ୍ତି ତାକୁ ଆମେ ଗୁଣ୍ଡିଚା ଯାତ୍ରା ବୋଲି ମଧ୍ୟ କହୁ ଆଉ ଜଗନ୍ନାଥଙ୍କ ରଥ ନା ନନ୍ଦୀଘୋଷ ବଳଭଦ୍ରଙ୍କର ହଉଛି ତାଳ ଧ୍ୱଜ ସୁଭଦ୍ରାଙ୍କର ହେଉଛି ଦର୍ପ ଦୋଳନ
ଦେବଦଳନ କି ଦର୍ପ ଦଳନ
ଦିବଦ ଦ ଦ ପଦଳନା ରଥ ପୂର୍ରୁ ଯେମିତି ଗୋଟେ ହୁଏ ସ୍ନାନ ପୂର୍ଣ୍ଣିମା ଆମର ଯୋଉଟା ଗଲା ନେଇ ମଳରେ ହୁଏ ତାପରେ ଗୋଟେ ଅନବସର ଗୋଟେ ହୁଏ ନବ ଯୌବନ ଦର୍ଶନ ଗୋଟେ ହୁଏ ସେ ସବୁ ସବୁ ସମ୍ପନ୍ନ ହୁଏ ତାପରେ ରଥଯାତ୍ରା ଦିନ ମହାରାଜା ଆମର ଯୋଉ ଗଜପତି ମହାରାଜା ଗୋଟେ ସୁବର୍ଣ୍ଣ ଝାଡୁରେ ରଥ ସଫା କରିବାର ଗୋଟେ ନୀତିକୁ କରନ୍ତି ତାକୁ ଗୋଟେ ଛିେରା ପହଁରା ଆମେ କହୁ ତାପରେ କଣ କରେନ ନା ଗୁଣ୍ଡିଚା ମନ୍ଦିରରେ ସେ ସାତ ଦିନ ପୁରା ରହିଲା ପରେ ତାପରେ ସେମାନେ ବାହୁଡା କୁ ଆସନ୍ତି୍ରୀ ମନ୍ଦିର ଆସନ୍ତି ତାକୁ ବାହୁଡା ଯାତ୍ରା ବୋଲି କହୁ ଫେରିବା ବାଟରେ ଗୋଟେ ମାଉସୀ ମା ଅଛି ମନ୍ଦିର ସେଠି ସେ ପୋଡ ପିଠା ଖାଆନ୍ତି ଆମେ ସେଇ ଛୋଟବେେଳେ ସେଇ ପୋଡ ବିଟା ଜାଗାରେ ଛେନା ପୋଡ କିଣିକି ଆଣି ଭୋଗ କରୁ ତାପରେ ଏଇୟଆ ସବୁ ବାହୁଡା ପରେ ଯେମତି ସୁନାବେଶ ହୁଏ ତାପରେ ନୀଳାଦ୍ରିୀ ଯିଏ ହୁଏ ନା ଲକ୍ଷ୍ମୀ ମା କାଁର ଅନେଇଥାନ୍ତି ରାଗିକି ଥାନ୍ତି ତାଙ୍କୁ ଭାଇ ନେଲେନି ଜଗନ୍ନାଥ ସେଥିପାଇଁ ତାଙ୍କର ଅସବଧା ଦେଇକି ସେ ଖୁସି କରନ୍ତି
ଏମର କଣ ଏମିତି ଯ ଘରେ ଯାଇା
ହଁ
ନା ସେଇ କଥା ହଉଛି ତ ଯୋଉ ଧନ ଏଇଟା କଣ ହ ପାଞ୍ଚ ମିନିଟ୍ ତମର ହେଇଚି କଣ ହେଲା ବୁଝି ହଲା ସବୁବେଳେ ସେମିତି ଆଉଚି ତଳ ଟା ଜିରୋ ଜିରୋ ନେଟୱର୍କ୍ ପ୍ରୋବ୍ଲମ୍ ହୁଁ
ରଥ ଟା ବହୁତଥାଏ ଅକ୍ଷୟ ତୃତୀୟ ଯଉନ ରଥ ତିଆରି ଆରମ୍ଭ ହୁଏ
ଆଚ୍ଛା ଆଛା
ପିତାଶ୍ରୀ ଦେଖିବା ଏଦି ରଥ ଦିନ ଗୋଟେ ପହଣ୍ଡି ବିଜ ଗୋଟେ ହୁଏ ଏଇ ଦେବାଦେବୀ ମାନଙ୍କୁ ଭକ୍ତ ମାନଙ୍କ ହରିବୋଲ ଧ୍ୱନି ମ ରଥକୁ ଅଣାଯାଏ। ପହ ପହଡି ବିଯେ କୁ ତାପରେ ହ ସୁନାବେଶ ଗୋଟେ ହୁଏ ସୁନାବେଶ ହୁଏ ଭଗବାନଙ୍କୁ ଆମ ରଥଯାତ୍ରାର ପରଦିନ ବାହୁଡା ର ପରଦିନ
ହଁ ଗାଁ ରେ ସବୁ କଣ ଅଛି ଭଲ ଭଲ ଜିନିଷ ସବୁ
ଉ ଆମ ଗାଁ ରେ ଅଛି ଆମ ଆମ୍ବ ତୋଟା ଅଛି ଆଉ ନଡିଆବାରି ଅଛି
ନଡ଼ିଆ ଭରେ ଆମ ତଟା ଅଛି ଆଉ
ଓହଁ ଆ ଭାରି ବିଲ ଆଡେ ଅଛି
ବିଲ ଆଡେ
ହଁ ଦେ ନାଳବନ୍ଧରେ ଆମର ବସିବା ଭଲ ଜାଗା ଅଛି।
ଝାଡା ବସିବା ପାଇଁ।
ହଁ
ଆ ଏଇ ଏଇ ସକାଶେ ମୋର ତିନିଶହ ଅଶୀ ଟଙ୍କା ହେଇଛି। ହେ ହେ ହେ ହଁ କମ୍ପୁଟରରୁ ମୁ କହୁଛି ବର୍ଣନା କଲେଣି ଏଇନା ଗ୍ୟାସ କଥା ପଚାରିବେ। ମୁଁ କଣ କଥା ହେବି ମୁଁ ପଇସା ପାଇଲିିନି ତାଙ୍କରି ହେ ହେ ହେ। ହୁଁ
ସୁନା ସୁନାବେଷ ହଉଛି ସୁନାବେଷ ଆମର ପ୍ରଭୁ ଯଉଟା କି ଜଗର ସଂସ୍କୃତି ଏକ ଅତ୍ୟନ୍ତ ପବିତ୍ର ଆକର୍ଷଣୀୟ ବିଷୟ। ତା ଏଇଟା କେବେ ହୁଏ ନା ବାହୁଡା ଯାତ୍ରା ପରେ ହୁଏ। ଆଷାଢ ଶୁକ୍ଳର ଏକାଦଶୀ ତିଥିରେ।
ମୁଁ ବି ନା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ନ ତିନି ଯୋଉ ରଥ ସୁନା ଅଳଙ୍କାର ପିନ୍ଧନ୍ତି। ସୁନା ବେସରେ କଣ ହୁଏ ନା ମହାପ୍ରଭୁଙ୍କୁ ତାଙ୍କ ମୁକୁଟ ହାର ବାହୁବନ୍ଧ କୁଣ୍ଡଳ ଚକ୍ର ଶଙ୍ଖ ଗଦା ସୁନା ସବୁ ପିନ୍ଧାନ୍ତି। ତାପରେ ଏଇ ଦିନ ଆମ ମହାପ୍ରଭୁଙ୍କ ଦିବ୍ୟ ଅତ୍ୟନ୍ତ ରୂପ ମନମୁଗ୍ଧ ଉଦ୍ଧକର ଦେଖାଯାଏ ଏଇ ସୁନାଭେସକୁୁ ଦେଖି ଦେଖିବାକୁ ମଧ୍ୟ ବହୁତ ଭକ୍ତ ଦର୍ଶାଳୁ ଶ୍ରଦ୍ଧାଳୁ ଆସନ୍ତି ସୁନା ବେଶକୁ ଆମେ ଆଉ ଗୋଟେ ବେଶ କଉ ରାଜାଧିରାଜା ବେଶ କାରଣ ଏଇ ବେଷରେ ସମଗ୍ରରେ ଦର୍ଶନ ଦିଅନ୍ତି। ସୁନାବେଶ ଗଲା ଆମ ଗାଁରେ ଆଉ ଗୋଟେ ହୁଏ ସରସ୍ଵତୀ ପୂଜା ଉ ଯୋଉଦିନ କି ଆମ ଗାଁର ଯୋଉ ଗ୍ରାମ ଦେବତି ମଙ୍ଗଳା ତାଙ୍କର ପୂଜା ଟା ହୁଏ ମାନେ ତାଙ୍କ ଜନ୍ମଦିନ ତମେ କହୁ ଆଉୁ ଭୋଜି ତା ସନ୍ତାଳ କହୁ ଆମେ ଗାଁ ରେ। ନା ସ୍କୁଲକୁ ସବୁ ଯାଉ। ସ୍କୁଲରେ ଖାଇବା ପିଇଆ ହୁଏ ତମ ଗାଁରେ
ସ୍କୁଲରେ ହଁ ଆମ ବେଳେ ହୋଇନଥିଲା ଏବେ ହୋଉଥିବ।
କଣ?
ଆମ ବେଳେ ହଉନଥିଲା ଖାଇଆକୁ। ହ୍ୟାଲୋ
ହଁ ତମବେଳେ ହେଉନଥିଲା। ଆମ ବେଳେ ହୁଏ। ହଁ ଆମର ଏଠି ବସନ୍ତ ପଞ୍ଚମୀ ଯେମିତି ସେଇ ସୁନା ତାକୁ ସେ ଦି ସେ ଦି ଦିନକୁ କୁହନ୍ତି। ତାପରେ ସେ ମା ସରସ୍ଵତୀ ଧଳା ବସ୍ତ୍ର ପିନ୍ଧିକି ପଦ୍ମ ଫୁଲ ଉପରେ ବସିକି ପୁରା ହାତୀରେ ବିଣା ବେଦ ସବୁ ଜପମାଳ କରନ୍ତି। ତାପରେ ପୂଜା ଦିନ ସେ ଛାତ୍ର ମାନେ ସବୁ ପୁସ୍ତକ ଖାତା କଲମ ସବୁ ଆଣନ୍ତି। ଭୋଗ ସବୁ ବାଣ୍ଟନ୍ତି। ସବୁ ହୁଏ ଭଜନ ସଙ୍ଗୀତ ସବୁ ହୁଏ। ତାପରେ ଏଇଦିନ ସବୁ କଣ ନା ଆସ ବିଦ୍ୟାଧାତ୍ରୀ ବୋଲି କୁହନ୍ତି ଆମେ ମାଙ୍କୁ। ଗଣେଶ ପୂଜା ଯେମତି ଆମ ଗାଁ ରେ ହୁଏ ବହୁତ ଭଲସେ ହୁଏ। ଗଣେଶ ପୁଜାରେ କଣ ହୁଏ ନା ସବୁ ଲୋକ ଭଲସେ ଖିଆପିଆ କରନ୍ତି। ଏଇ ସବୁ ଆମ ଘରେ ହୁଏ ନାଇଁ ଗୋଟାଏ ମିନଟ୍।
ଆଉ ଗୋଟେ ମିନିଟ।
ହଁ ତାପରେ ଗଣେଶ ପୂଜା ଟା ଆମର ହୁଏ କେବେ ନା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ। ତାପରେ ଏଇ ଦିନକୁ ଆମେ କହୁ ଗଣେଶ ଚତୁର୍ଥୀ। ଏଦିନ କଣ ହୁଏ ନା ଗଣେଶଙ୍କୁ
ତୁ ଆଉ ଆଗୁକୁ ଯାଇ ପାରିବୁନୁ।
କଣ?
ଆମେ ଧନୁଆ ଭଲ ହେଇକି ଗପ ସେ ତାଙ୍କେ ନଗ ବଧୁ ତାଙ୍କର ପଇସା ଆସିବନି। ମୋର ସରିଗଲେ ଗଲା ଆଉ।
ହାତି ମୁଣ୍ଡ ବଡ କାନ। ଏକଦନ୍ତ ମୋଧକ
ସେଇ ନନା ସାଙ୍ଗରେ ଗପ। ସିଏ ବ ବହି ଦେଖିକି ପଢୁଛି।
ହଁ ହଁ ହେଇଗଲା ହେଇଗଲା ହେଇଗଲା କାଟିଲି।